ହ୍ୟାଲୋ।
ହଁ
କୁହ କଣ କରୁଛ।
କିଛି ନାହିଁ ଏଠି ବସିଛି ଆଉ ଖରା ବେଳ ତ ଆଉ। ଲାଇନ୍ କରେଣ୍ଟ ବି ପଳଉଛି।
କରେଣ୍ଟ ତ ନାହିଁ।
ହଁ ବହୁତ୍ ଅସୁବିଧା ହଉଛି ଗରମ ପାଇଁ।
ହୁଁ, ଖାଇସାରିଲଣି।
ହଁ, ଖାଇସାଇଲିଣି।
ତମେ।
ହଁ ମୁଁ ବି ଖାଇସାରିଲିଣି। ଆଉ କଣ କରୁଛ ବସ୍‌ଛ। ହ୍ୟାଲୋ।
ତମେ ଖାଇ ସାଇଲନି।।
ହଁ ମୁଁ ଖାଇ ସାରିଲିଣି।
ଆଉ